ପା ହ୍ୟାଲୋ। ହଁ ଭାଇ ନମସ୍କାର।
ନମସ୍କାର।
କଣ କରୁଥିଲି?
ବସୁ ଏଇ ବସିଥିଲି ଆଉ।
ଆଚ୍ଛା ଆଚ୍ଛା ଆଉ ଖିଆ ପିଆ ସଇଲାଣି?
ଖିଆ ପିଆ ପୁରା ଖାଇ ପିଇ ପୁରା ରେଡି।
ହ
ଆଉ କୁହନ୍ତୁ କଣ କହୁଚନ୍ତି? ଆରେ ସବୁ ଖାଇ ପିଇ ଶୋଇଲେଣି ହୁଁ।
ଆପଣ?
ସବୁ ଖାଇ ପିଇ ସବୁ ଶୋଇଲେଣି।
ଆପଣ ଶୋଇନାହାଁନ୍ତି?
ନା ମୁଁ ଏତେ ଯଦି ଶୋଇନି ମତେ ଶୋଉଶୋଉ ଏଗାରଟା ହେଇଯିବ।
ହୁଁ ହୁଁ।
ଯାହାବି ହେଲେ ଏଗାରଟା ବାଜି ମୁଁ ଶୋଉ ଶୋଉକା।
ଆଚ୍ଛା ଆଛା ଆଉ।
ଓହୋ।
କଣ ପଢ଼ା ପଢ଼ି ଚାଲିଚି ନା କାମଧନ୍ଦା କଣ ଚାଲିଚି?
ନାଇଁ ପଢ଼ା ପଢି ପ୍ଲସ ଟୁ ସେକେଣ୍ଡୟର ସଇଲା। ଆଉ ଘରେ ବହିଚି ଆଉ।
ଆଉ ଆପଣ ଆପଣଙ୍କର ଯଦି ଆମର ଆମର ଅଛି ଆମର ବିଜେନେସ୍ ଅଛି ପାଣି ଆଉ ତ୍ର ଯୋଉ ବାହାଘରରେ ଯାହା ସବୁ ଲାଗୁଚି ବାହାଘର ହ କି ବତ୍ରଘର ହଉ କି ଯେକୌଣସି ଫଙ୍କସନ ହଉ
ହଁ। ଉବା ବାଡେ ବାଡେ
ଆଁ ଆ ଆ୍ଞା କହୁ ନାହାନ୍ତି?
ବାଉ ବଡେରେବି କଣ ତ କହିଦେଲେ ମାଲ ମିଳିଯିବ?
ସବୁ ସବୁ ଆଭେଲେବୁଲୁ ଅଛି ଆପଣଙ୍କର
ବାହାଘର
ହଁ ବାହାଘର ମିଳିବ।
ବ୍ରତ ଘର?
ସବୁ ସବୁ ଏନି ଫଙ୍କସନ୍। ଏକୋଇଶାରେମିଳିବ ତାପରେ ଏଗାର ଭୋଜିରେ ମିଳିବ।
ଆଉ ବାର ବା ଆ ଯଦି ଏକ୍ସଟ୍ରା ବାର ଭୋଜିରେ ଡାକିବୁ। ଆଉ କଣ ତୋ ଜିନିଷପତ୍ର ଦରକାର ପାଇଁ ସେଥିରେ ବି ମିଳିବ।
ହଁ ସେଥିରେବି ମିଳିବ।
ତେ ନା ତେର ଭୋଜି ତ ନାଇଁ ବାର ଲାଷ୍ଟରେ ହଁ ତାହେଲେ ଠିକି ଅଛି।
ଆପଣଙ୍କ ରହିଯାଉଚି ଗୋଟେ ପାଣି ରହିଯାଉଚି ତିନି ପ୍ରକାରର ତିନି ତିନି
କେ କି କିଏ
ତିନିଟା ତିନିଟା ସାଇଜ ରହିଯାଉଛି ଗୋଟେ ରହୁଛି ଗୋଟେ ଲିଟର ବାଲା ଗୋଟେ ରହୁଛି ପାଞ୍ଚଶହ ଏମଏଲ ବାଲା ଆଉ ଗୋଟେ ରହୁଛି ତିନିଶହ ଏମଏଲ ବାଲା।
ଦଶ ଲିଟର ହେଲା କେନ୍ ମିଳିବନି।
ସେଇଟା ଦଶ ଲିଟର ନୁହଁ ସେଟା କୋଡିଏ ଲିଟର।
କୋଡିଏ ଲିଟର ନାଇଁ ମୋର ଦଶ ଲିଟର ଦରକାର ଥିଲା ତ।
ନାଇଁ ଦଶ ଦଶ ଲିଟର କେନ୍ ଆସୁନି ତ। ତାପରେ ଆପଣଙ୍କର
କହିଲେ କେହି ବନେଇ ପାରିବେନି।
ଦେଖେ ଟ୍ରାଏ କରିବା।
ତମେ ମୋର ଗୋଟେ ଶୁଣୁନାହାନ୍ତି ମୁଁ ଗୁପଚୁପ ବାଲା ଯୋଉ ଗୁପଚୁପ ଯୋଉ ବିକୁନାହାନ୍ତି?
ଆଜ୍ଞା।
ହେଲା କିି ମୁଁ ସେଇଭଳିଆ ପଚାଶଟା ପିଲା ରଖିଛି ମୋର ପଚାଶଟା ଷ୍ଟଲ୍ ଅଛି ହେଲା କି? ଦଶ ଟଙ୍କିଆ ପାଣି ପାଣି ବୋତଲର ତମେ ଗୋଟେ ଦଶ ଲିଟର ବାଲା ସାଇଜ ର ଗୋଟେ ପାଣି କେନ୍ ବନେଇକି ତା ପାଣି ବିକୁନାହାନ୍ତି ମୁଁ ସେଇଠୁ ସବୁରା ସ ସବୁରା ମୁଁ କିଣିବି କାଇଁନା ସେଇଠି ଦରକାର ପଡିବ ନା ଦଶ ଦଶ ଲିଟର କୋଡିଏ କୋଡିଏ ଲିଟର ନେଲେ ଷ୍ଟଲ ଭାଙ୍ଗିଯିବ।
ଆପଣ ଯଦି କିଣିବେ ତ ବନେଇବା ଟ୍ରାଏ କରିବା।
ହୁଁ ଯଦି ବନେଇ ପାରିବେ ତ ଭଲ କଥା ମତେ ସୁବିଧା ହବ। ମାନେ କୋଡିଏ କୋଡି ଲିଟର ନେଇଗଲାଟୁ ଷ୍ଟଲ ରହୁଛି ଭାଙ୍ଗି ଯାଉଛି। ଆ ପୁଣି କେତେ ଥର ବାଗେଇବ ତାକୁ ସବୁ। ହେଲାକି।
ଆଉ ଆପଣଙ୍କର ରହିଯାଉଛି ପାଣି। ହଁ ଟ୍ରାଏ କରିବା ବନେଇବାକୁୁ।
ନାଇ ନୁହଁ ମାନେ ବନେଇ ପାରିବେନି କି ଚାହିଁଲେ ଆରାମ ସେ ବନେଇହବ ନା?
ତା ପରେ ସାଇଜ୍ ଛୋଟ ମିଳିବା ଦରକାର ବୁଝୁଛନ୍ତି ଆପଣ? କାର ମେସି ଅଲଗା ମେସିନ୍ ଆଣିବାକୁ ପଡିବ ତା ଲାଗି।
ହଁ, ତ ମୁଁ ସେ ସେଇ ଯେତ ସେଇ ଯତ କହୁଛି ନା। ଆପଣ ଆଣନ୍ତୁ କଣି
ଠିକ ଅଛି। ବନେଇବା। ଆପଣଙ୍କ
ଦଶ ଲିଟର ବାଲା ଦରକାର।
କରେଇଦେବା।
ଆଉ କେତେ କେତେ ଦିନ ଭିତରେ ମିଳିବ ତିନି? କେତେ ବର୍ଷେ ଖଣ୍ଡ ଲାଗିଯିବ ମେସିନ ଫେସିନ୍ ଆଣିକି ପକେଇଲାଠୁ?
ନା ମ ଏତେ ଦିନ କଣ ଲାଗିବ କମ ଦିନ ଲାଗିବ।
ତ କେତେ?
ହେଇଯିବା ସେଠି ଆଉ କଣ ଦେଖିଆ।
କାଲି ହବ?
ନାମ କାଲି କ ସାଙ୍ଗେ ସାଙ୍ଗେ ହେଇରି ମେସିନ୍ କିଣା ଆବ ଆ ଦୁନିଆ କାମ ଅଛି।
ତାହେଲେ ତ ମତେ ଲାଗୁଛି ହେଇଯିବ ତଥାପି ଦି ମାସ ଭଳିଆ ଲାଗିବ ନାଇଁ।
ଅଲ୍ ଦି ବେଷ୍ଟ୍
ତ
ମେ ମାସ୍ ପରେ ତାହଲେ ହାଫ ଇଅର୍ ଭଳିଆ ହେଇଥିବ। ଲାଗୁଛି ଯାହା। ହପ ଇଅର୍ ହପ ମାନେ ସୁଣୁନାହାନ୍ତି କାଁହିକିନା ଅଧ ବର୍ଷ ଯାଇକି ମୁଁ ଏଇନା କଣ କରିବି ଆପଣ ଗୋଟା କେମିତି କ କରିକି ବହୁତ ଜଲ୍ଦି ବନେଇି ଦିଅନ୍ତୁ।
ଠିକ୍ ଅଛି ଗୋଟା କଣ କରିବା ଆଉ ଟ୍ରାଏ ମାନେ କଣ ଯୋଉଟା କୋଡିଏ ଲିଟର କୋଡିଏ ଲିଟର ଯୋଉଟା ହଉଛି ସେଇଟାକୁ ଦଶ ଲିଟର ପାଇଁ ଟ୍ରାଏ କରିଦବା ଆଉ
ଛୋଟ ଛୋଟ କେନ୍ ବନେଇଛନ୍ତି ଭଲ ହବ ଆଉ କୁହନ୍ତୁ ଆଉ କଣ ମାନେ ସବୁ ସପ୍ଲାଏ କରୁଛନ୍ତି ଆପଣ
ଆପଣଙ୍କର ରହିଯାଉଛି ବାହାଘର ପତ୍ର ପତ୍ର ରେ ଭେରାଇଟି ବହୁତ ପତ୍ର ଉପରେ ଭେରାଇଟି ବହୁତ ରହି ଯାଉଛି ଆ ଆମର ଯେମିତି କି ଶାଳ ପତ୍ର ରହୁଛି ବଫ ଶାଳ ପତ୍ର ରହିଯାଉଛି ଶାଳ ପତ୍ର ଟିକେ ରେଟ୍ ଅଧିକା ଆସୁଛି ପର୍ ପିସ୍ ବରଫେଟା ପ
ନାଇଁ ଶୁଣୁନାହାନ୍ତି ହ୍ୟାଲୋ ବାହାଘର ଫାଘର ହେଲେ ମୁଁ ବି ମୁଁ ବି ହୋଲସେଲରେ ଆପଣଙ୍କ ପାଖରୁ ଆଣି କିଣିବି ଆପଣ ହୋଲସେଲ ବିକୁଛନ୍ତି। କିଣିବି ମୁଁ ଶାଳପତ୍ ପତ୍ର ଦେଇକି ଆମ ଗାଁରେ ଟିକେ ମାନେ ବହୁତ ମାନେ ଷ୍ଟାଣ୍ଡାର୍ଡ ଟିକେ କମ୍ ଆମ ଗାଁ ଲୋକମାନଙ୍କର ସେମାନେ ଆଫୋର୍ଡ କରିପାରିବେନି ଶାଳପତ୍ର। କଦଳୀ ପତ୍ରରେ ଯଦି ବନେଇ ହଉଛି ପତ୍ର ତାହେଲେ ବନେଇକି ଦେଇ ପାରିବେ ଯଦି କୁହନ୍ତୁ।
ଠିକ୍ ଅଛି କଦଳୀ ପତ୍ର ବି ନେଇଯିବି କଦଳୀ ପତ୍ର ବି ବଢିଆ ହବ। ତାର କଦଳୀପତ୍ରର ଗୋଟେ ଅଛି ମୋର। ହଁ କଦଳୀ ପତ୍ରର ଗୋଟେ ବଫେ ଆସିବ ତାପରେ ଆଉ ବଫେ ଟା ଟିକେ ରେଟ୍ ରେଟ୍ ଅଧିକ ଆସିବ ଆଉ ଯୋଉଟା
ନାଇଁ ନାଇଁ ଆମର କମ୍ ଟା ସବୁଠୁ କମ୍ ଜ
ହଁ ହଁ ଯେତିକି ସିଟିଙ୍ଗି ଟା ବଫେ ଠୁ କଦଳୀ ପତ୍ର ଟିକେ କମ୍ ଆସିବ ଆଉ
ଦୋକାନଟାରେ ଦଶଟା ଖଣ୍ଡେ କଦଳି ପତ୍ର ହବନି
କେତେ ଟଙ୍କାରେ ନାଇଁ ମ ଏତେ କଣ ହବ ପର୍ ପିସ୍ ଆସିଯିବ ଟଙ୍କା ଟା
ନାଇଁ ଭାଇ ଏତେ ଅଧିକା ପ୍ରାଇସ୍ ହେଲେ ଆଉ କଣ ଆଉ ଗୋଟେ ପତ୍ର ଖାଇକି ଫୋପାଡିବୁ ଟଙ୍କା ଟା ଦବୁ ଖାଲି ପତ୍ରରେ ଖାଲି ଖାଇବା ପାଇଁ
ଏଇତ ହଉଛି ରେଟ୍ ଆଉ କଣ କି
ଆମ ଆମ ଗାଁରେ ଲୋକ କଣ କରୁଛନ୍ତିି ଯାଣିଛନ୍ତି। ଗୋଟେ ଗ ତାଙ୍କ ନିଜ ନିଜ ଘରୁ ଷ୍ଟିଲ୍ ଥାଳି ନେଇଆଉଛନ୍ତି ଖାଇବା ପାଇଁ। ଭୋଜିିରେ ପତ୍ରଭଳି ଯାହା ହଉଥିଲେ ଭୋଜିହେଲେ ଆମ ଗାଁରେ ପତ୍ର ଦଉନାହାନ୍ତି। ପତ୍ରରେ ଟଙ୍କା ଟା ଦେଲେ ଆଉ କିଏ କିଣିବ ସେଇ ଯୋଗୁଁ ମାନେ ଯିଏ ମାନେ ଯିଏ ଭୋଜି ଖାଇବାକୁ ଆସିବ ସେ ତା ଘରୁ ତାର ଥାଳି ନେଇକି ଆସିବ।
ଆଚ୍ଛା ଆଚ୍ଛା। ତାପରେ ରହି ଯାଉଛି ଆମର ଏ ଯୋଉ ବାହାଘରେ ଖାଉଚନ୍ତି ଷ୍ଟାର୍ଟର ଚିକେନ ପକୋଡା ହୋଉ କି ଯାହି ବି ହୋଉ। ତାର ପ୍ଲେଟ ରହିଯାଉଚି।
ଆଉ ଶୁଣନ୍ତୁ ମତେ ଏଇଟା ମତେ ସେଇ ଯୋଉ ଛୋଟ ଛୋଟ ଯୋଉ ମାନେ ଇଏ ଦୋକାନ ନାଇଁ କି। ଏଇ ଛୋଟ ଛୋଟ ଠୋଲି ଭଳିଆ।
ଆଚ୍ଛା କଣ ଖାଇବା କ‌ଅ?
ନାଇଁ ନାଇଁ ସେ ଯୋଉ ଛୋଟ ଛୋଟ ଯୋଉ ଷ୍ଠୋଲିଉରା ଯୋଉ ବନୋଉଚନ୍ତି ପକୋଡା ଫକୋଡା କରୁଚନ୍ତି ଖାଇବା ପାଇଁ। ମତେ ସେଇଟା ଦରକାର ଏଥିରେ ପଣସ ପତ୍ରରେ ବନେଇକି ଦବା ଦରକା ଦବା ଦରକାର।
ପଣସ ପତ୍ର ହଁ ସେ-ସେଟା ପ୍ରାଇସ ସବୁ ଅଧିକା ପଳେଇ ଆସିବ।
ତ ପଣସ ପତ୍ରର ବି ପ୍ରାଇସ ଅଧିକ ଥାଏ। ପଣସ ପତ୍ର ତ ବଣରେ ବୋହୁତ ଅଧିକା ଅଧିକା ଅଛି। ମୁଁ ଆପଣଙ୍କୁ ଗ ଛ ଦେଖେଇ ଦେବି କି ଆପଣ ନେଇକି ବନେଇବେ?
ସେଟାଃ ଆମ କଣ ବନେଇ ପାରିବୁ। ସେଟା ଯାହାର ମେସିନ୍ ଅଛି ତାକୁ
ନାଇଁ ଆପଣ ମେସିନ୍ ଆଣନ୍ତୁ। ଆପଣ ମେସିନ୍ ଆଣନ୍ତୁ ସବୁ ଯାକ ମାଲ୍ ମୁଁ ଭାଇ ନେବି। କାହିଁକିନା ଆମ ଗାଁରେ ବୋହୁତ ବୁଢା ବୁଢୀ ଅଛନ୍ତି ହେଲା କିି, ଏଇ ବର୍ଷ ଭି ତରେ ମିନିମମ୍ ସଇଁତିରିଶଟା ଖଣ୍ଡେ ବୁଢା ବୁଢୀ ମରି ମୁରା ଯିବେ। ହେଲେ କି ସେଇ ଯୋଗୁ ବୋହୁତ ଦରକାର। ପଇସା ବି ବୋହୁତ ବଢିଆ ଇନକମ୍ ହବ। ମୁଁ କୋହୁଚି ଆପଣ ମାଲ୍ ଫାଲ୍ ମାନେ ନେଇ ଆସନ୍ତୁ ଷ୍ଟକ ନେଇ ଆସ ସବୁ ଯାକ ମାଲ୍ ମୁଁ ନେଇଯିବି। ମେସିନ୍ ଫେସିନ୍ ପକେଇଦେଲି ଆପଣ ପ୍ରଫିଟ୍ ରହିବେ।
ଠିକ୍ ଅଛି କରିବା। ତାପରେ ଆପଣ, ଆପଣ ଆହୁରି ସବୁ ପାଇ ପାରିବେ ଗିଲା ପାଣି ଗିଲାସ ର-ରହି ଯାଉଚି। ତାପରେ
ପାଣି ଗିଲାସଟା ତ ମାନେ ୟୁଜ ଆଣ୍ଡ ଥ୍ରୋ ଯୋଉ ଜରିରେ ତିଆରି ହୁଏ ସେଇଗୁରା।
ହଁ ହଁ ଟେରି ପ୍ଲାଷ୍ଟିକ।
ଆ ସରଜ ଦେହ ପା ଖରାପ ହୋଉଚି।
ଆଉ ପାଣି ଗ୍ଲାସ କେମିତି କରିପାରିବା। ସେଇଟା ହିଁ ତ ହବ ପେପରରେ ବି ହବ। ପେପରର ଅଛି।
ପେପର ର ପେପରରେ ବି ଯାହା କଲେ ସେ ଗୋଟେ ଟାଇପ ଯାହା ବି ହେଲେ ଟିକେ ହାଲକା ପ୍ଲାଷ୍ଟିକ ତ ରହୁଚି ହେଥେରେ।
ନାଇଁ ନାଇଁ ପେପରରେ ଖାଲି ଓପରେ ଜରି ଗୋଟେ ରହୁଚି।
ହୁଁ ସେଇ ଜରିଟା ବି ତ ପ୍ଲାଷ୍ଟିକ ନା। ଯାହା ବି ହେଲେ ସେ ପ୍ଲାଷ୍ଟିକ ରହୁଚି ମାନେ ଦେହ ପାଇଁ ତ ଭଲ ନୁହଁ। ଆପଣ ଗୋଟେ କାମ କରନ୍ତୁ ତମ୍ବା ଗ୍ଲାସ ବିକନ୍ତୁ।
ହାଁ ହାଁ। ବୁଝୁଚନ୍ତି ତମ୍ବା ଗ୍ଲାସ ଆମ କତିକି କଂପାଇ ଆସିବେ ନବାକୁ। ସିଏ ଯାଇଁକିି
ନାଇଁ ଆମେ ଭୋଜିରେ ଯୋଉ ଦୋବୁ ତମ୍ବା ଗ୍ଲାସ। ଆମେ କଣ ଦେଇ ତାଙ୍କ ଘରକୁ ନେଇ ଯିବେନା କଣ ସେ ଲୋକମାନେ। ଆମେ ଦୋବୁ ପୁଣି ସେଇଠି ରଖିଦୋବୁ। ଖାଇସାରିଲା ପରେ ଲୋକ ସେଇଠି ରଖିକି ଯିବେ। ଆଉ କଣ ପତ୍ର ଯୋଉ ପ-ପତ୍ର ଭଳିଆ ଫୋପାଡି ଦେଇ ପଳେଇବେ ନା କଣ ରଖିକି ଯିବେ। ଏମିତି ନେଇକି ଗଲେ ତ ମୁଁ ଗରିବ ହେଇଯି
ବୋହୁତ ହାଇ ରେଟ୍ ଆସିବ ସେଗୁଡା।
ହୋଉ ମୁଁ କଣ ସେଇ କଥା କୋହୁଚି ହାଇ ରେଟ୍ ଆସିବ ଥରେ କିଣିବି ସେ ପଡିଥିବ‌। ଆଉ ମୁଁ ଦୁଇ ମାନେ ଦିଇ ଥର ଆଉ କିଣିବିନି। ଭାଇ ମୋର ଗୋଟେ କଲ୍ ଆସିଲାଣି। ମୁଁ ସେ କଲ୍ ଟା ମାନେ କଥା ହେଇକି ଆଉଚି। ଆପଣଙ୍କ ସହିତ କଥା ହେବି ଆଉ ଟିକେ ପରେ ଆଉ।
ଠିକ୍ ଅଛି।